ହାଲୋ
ହାଲୋ
ହାଲୋ କିଆଁ କରୁଚ?
ଏଇଠି ବସିଚି ଅଉ
ଓ ହୋ ଆଉ ମୁଁ ଏଠି ବସିଛି ଆଉ ଆଉ ରୋଷେଇ ବାସ ସରିଲାଣି
ହଁ। ରୋଷେଇ ଭାତ, ଡାଲି ହଁ।
ହୁଁ ଆଉ ଖାଇନ କଣ ଖାଇଚ? କଣ ଖାଇଛୁ କଣ?
ଏ ଚୁଡ଼ା କଦଳୀ କ୍ଷୀର ଖାଇଚି ସକାଳୁ ଆଉ। ଆଉ ତୁ?
ମୁଁ ସେଇ ଚୂୁଡ଼ା ବିସ୍କୁଟ ଆଉ ମୁଢ଼ି ଖାଇଛି ଆଉ ଏଇନା ଭାତ ବସେଇଛି ଭାତ ବସେଇଛି ଡାଲି ଡାଲି ଆଉ କଲରା ଭଜା
ହାଲୋ
ହାଲୋ ମୁଁ କହିଲି ରଜ କେମିତି କଣ ପାଳିଲୁ?
ହଁ ଏଠି ଆମର ଦୋଳି ଟଙ୍ଗା ହେଇଥିଲା ବାଡିରେ ସମସ୍ତେ ଝିଅ ମାନେ ଆସିଥିଲେ ଦୋଳି ଖେଳିଲୁ ମଜା କଲୁ
ହୁଁ ଆଉ ସବୁ ପିଠା ହେଇଥିବ ତ ପୋଡ ପିଠା ହେଇଥିବ। ଆଉ ଆଉ କଣ କଣ ସବୁ ପିଠା ହେଇଚି।
ପୋଡପିଠା, କାକରା ପିଠା, ଆଉ ଚକୁଳି ଏ ସବୁ ହେଇଥିଲା ଆଉ। ଖାଇଲୁ
ଓହୋ ଆଉ ରଜରେ କୁଆଡେ ଯାଇଥିଲ ବୁଲି ନା ଯାଇନ
ନା କୁ
କୋଉ ତୀର୍ଥ ସ୍ଥାନକୁ ବୁଲିଯାଇନୁ ପୁରୀ ଫୁରୀ ଯାଇନୁ
ନା
ଆଉ ତମ ପରିବାର ଆମ ପରିବାର ଚାଲିନ ପୁରୀ ଯାଆନ୍ତେ ବୁଲିକି ଆସନ୍ତେ
ଚାଲୁନ କଣ କେମିତି ଯିବା
ଆଉ ସେଇଆ ଆଲୋଚନା କଲେ ହଁ ତାକୁ ମାନେ ପୁରୀ ଯାଆନ୍ତେ ସେ ଠାକୁରଙ୍କ ଅବଡା ଟା ବି ବହୁତ ମାନେ ଭଲ ପ୍ରସିଦ୍ଧ ଆମ ଓଡିଶାର ପୁରୀ ମନ୍ଦିରରେ ଅବଡା ହଉଛି ବହୁତ ପ୍ରସିଦ୍ଧ। ସେଇ ଅବଢା ଟିକେ ଖାଆନ୍ତେ ଆଉ ଠାକୁରଙ୍କୁ ଦର୍ଶନ କରନ୍ତେ।
ହଁ ଚାଲିନ କେଉଦିନ ଗାଡି କରିବା କେମିତି କଣ ଯିବା ହୁଁ।
ସେଟା କି ଆସୁ କଥା ହେବା କୋଉ ଦିନ ଗୋଟେ ଆଲୋଚନା କରିବା ଯିବା ଟିକେ ପୁରୀ ନଲେ ଆଉ ଆଉ ସେପଟେ ସେବୁ କେମିତି ଚାଷ ଫାସ କଣ ହେଲାନି
ହଁ ଏବେ ସବୁ ତ ବର୍ଷା ଟିକେ ହେଲା ଚାଷ ହେଇନି ଚାଷ ସମସ୍ତେ କରିବେ ଖତ ପକେଇ ସାରିଲେଣି ଲୋକମାନେ
ଓହୋ ତମର ଚାଷ ହଉଛି?
ହଁ।
ହୁଁ।
ଆମର ଖତ ପଡିଛି ଏ ବର୍ଷ ତା ହେଲାଣି ଚାଷ ହେଇନି ଆଉ କରାଯିବ ଏବେ
ଓହୋ ସେ ଆମର ତ ସେଇ ଆଉ ସବୁ ଖତ ଲାଗିଛି ଆଉ।
ହଁ ହଁ।
ସେଇ ଚାଷ
ଆଛା କେମିତି କଣ?
ଆମର ଏଠି ଆମର ଆମ ଗାଁ ରେ ବହୁତ ଦୋଳି ଲାଗିଥିଲା ସେ ଯୋଉ ଉ ପଟା ଦୋଳି ଆଉ ବିଭିନ୍ନ ପ୍ରକାରର ସବୁ ଦୋଳି ଲାଗିଥିଲା ଆଉ ବହୁତ ବି ମାନେ ଛୁଆଙ୍କର ବି ବହୁତ ଗୁଟେ ଖେଳ ପ୍ରତିଯୋଗିତା କରାଯାଉଥିଲା ଆଉ ରଜର ଗୋଟେ କୁଇଜ୍ କମ୍ପ ମାନେ ଯେଉଁ ପ୍ରତିଯୋଗିତା ହେଉଥିଲା ଏଇଭଳିଆ ସବୁ ହଉଥିଲା ଆଉ ଆମ ଗାଁରେ ବି ଭଲ ରଜଟା ଭଲ ସେ ସମସ୍ତ ମାନେ ଭଲରେ ପାଳିଛନ୍ତି
ହଁ ଆଉ କଣ ପୁରୀ କେମିତି କଣ ଯିବା ସେ କଥା ଟିକେ ହବା ଗାଡି କରିକି କେତେ ଦିନ ରହିବା ଆଉ
ଯାହା ହେଲେ ଗଲେ ମାନେ ପୁରୀ ପୁରୀ ଗଲେ ମାନେ ଦି ତିନି ଦିନ ଟିକେ ବୁଲାବୁଲି କରିକି ଆସିବା ବେଶୀ ତ ସମୁଦ୍ର କୂଳକୁ ଆଗ ଯିବା ସମୁଦ୍ର କୂଳରେ ବହୁତ ମାନେ ହେଠି ମେ ହେଠି ଗଲେ ପୁରା ମନ ଆନନ୍ଦିତ ପୁରା ଭଲ ଲାଗେ ଲାଗେ ସମୁଦ୍ର କୂଳର ଯୋଉ ପବନ ଆଉ ସମୁଦ୍ରର ଯୋଉ ଲହଡି ସେ ସବୁ ଟିକେ ଉପଭୋଗ କରିବା ଯିବା ଆଉ ଆଉ ଆଉ ଠାକୁରଙ୍କ କତିକି ତ ଜଗନ୍ନାଥଙ୍କ କତି ଇ ଆମ ଓଡିଶା
ଓଡିଶ ର ହେଲା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ତ ସବୁଠୁ ମାନେ ବଡ ମନ୍ଦିର କହିଲାଳୁ ହଁ।
ଯିବା ଆଉ ଆଉ କପିଳାସ କେବେ ଯାଇଛ ନା ଯାଇନ ଆମ ଢେଙ୍କାନ
ଆମ ଢେଙ୍କାନା ଯୋଉ ହଁ ଯାଇଥିଲ ଏବେ ଯୋଉ ସେଠି ହୁଏନି ଏ କଣ ଜାଗର ଜାଗର ଯାତ୍ରା ହୁଏନି ସେଠି ଭଲ ହୁଏ ସେଠି ଏବେ ଜାଗ ଗର ଯାତ୍ରାକୁୁ ଯାଇଥିଲୁ ଆଉ
ହୁଁ।
ବହୁତ ଦୋକାନ ଇଏ ପଡି
ତମର ଧାନ ସହିତ ଆଉ କଣ ସବୁ ତମ ଯୋଉ ତମ ଏରିଆରେ ଧାନ
ହଁ ହଁ ଧାନ, ଆଉ ଯୋଉ ମୁଗ। ଆଉ ସୂର୍ଯ୍ୟମୁଖୀ ଉଁ ଆ ମୁଁ ହଁ ବିରି
ବିରି ବିରି
ହଁ ସୂର୍ଯ୍ୟମୁଖୀ ବୋହୁତ ହୁଏ, ମକା ହଁ ମକା ହଉଥିଲା ଏବେ ଏବେ ଆଉ ହୋଉନି। ମକା ଉଡ଼ା ନା ଗହମ କରି ନାହାଁନ୍ତି ମକା ଗୁଡା ବେଶୀ ଷ ଷ ଷଣ୍ଢ ଗାଈ ବଳଦ ପଶିକି ଖାଇଗଲେ ସେଇଥିପାଇଁ ମକା ଚାଷ ଟା ବର୍ଷେ କରିଥିଲେ ଆଉ କରୁନାହାଁନ୍ତି ଲସ୍ ହେଲା।
ଉଁ ହୁଁ।
ହଁ।
ସେଇଭଳିଆ ଆଉ
ଆଉ ହୁଁ ତମେ କଣ ଖାଦ୍ୟ ଭଲ ଲାଗେ ଖାଇବା ପାଇଁ? ମତେ ସବୁଠୁ ଭଲ ଲାଗେ ଜଳଖିଆ ଯେତେ ଖାଇଲେ ବି ସବୁଠୁ ଭଲ ଲାଗେ ଭାତ ଦିଟା ଖାଇଲେ ମତେ ଭଲ ଲାଗେ।
ହୁଁ ଆମ ତ ଓଡିଆ ଘର ଖାଇବା ହିଁ ଭାତ, ଡାଲି, ବଡି ଭଜା, ବଡିଚୁରା ଆଉ ଶାଗ ଏଗୁଡା ଆମର ପ୍ରସିଦ୍ଧ ପଖାଳ ଭାତ ଶାଗ ଭଜା ଯଦି ଥିବ ନା ସବୁ କିିଛି ଅଛି। ଆଉ ଏଭଳିଆ ଆଉ। ଆଉ ଯୋଉ ପୋଡ ପିଠା ହେଇଥିଲା କାକରା ମଣ୍ଡା ଏଇ ସବୁ ପିଠା ହେଇଥିଲା ରଜରେ ନା।
ଆଉ ତମର? ଆମକୁ ବି କାକରା ଆଉ ବରା ଆଉ ପୋଡ଼ ପିଠା
ଗୋଟେ କ୍ଷୀରରେ ବି ଦ ମାନେ ଛେନାରେ ବି ଗୋଟେ ପୋଡ଼ ପିଠା କରିଥିଲୁ ଆଉ ସେଇ ଟାଇପ୍ ର ସବୁ ପିଠା ହେଇଥିଲା ଆଉ ମଣ୍ଡା। ଏମିତିଆ ହେଇଥିଲା ଆଉ।
ହଁ।
ଆମେ କୋଉଦିନ କି ତୁ ଯିବା କୋଉଠିକି ଗୋଟେ ତୀର୍ଥ ସ୍ଥାନକୁ ବୁଲି ଯିବା ସାଙ୍ଗ ହେଇକି ସମସ୍ତେ ବସିକି ଗୋଟେ ଆଲୋଚନା କରିବା ଆଉ ତମ ପରିବାର ଆମ ପରିବାର କଥା ହବା କୋଉଠି ଗୋଟେ ଭଲ ଜାଗା ଗୋଟେ ତୀର୍ଥ ସ୍ଥାନକୁ ହୋଉ ଯିବା ପୁରୀ ହୋଉ ହଁ ଯୋଉଠିକି ବି ହୋଉ ଯିବା।
ନା ପୁରୀ କିି ମୋର ତ ଭାରି ଇଚ୍ଛା ପୁରୀ କିି ଯିବା ପାଇଁ ପୁରୀ କିି ଫା ଯିବା ଆଗ ତାପରେ ଦେଖିବା ପରେ ଆଉ ପୁରୀ କେମିତି କଣ ଯିବା ବୋଲର କଲେ ହବ ନା କଣ କଲେ ଭାବୁଚୁ।
ହଁ ସେଇଟା ଆମେ ବସିକି ଦି ପରିବାରଙ୍କ ଗୋଟେ ଜାଗାରେ ବସିକି ଆଲୋଚନା କଲେ ହବ କୋଉଠିକି ଯିବା ସେ ପୁରୀ ଯିବା ହେଲେ କେମିତି ଯିବା କଣ କରିବା
ଯିବା ଆଉ ହଁ।
ଆଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ। ଏଇ ପୁଅ କ ଟିକେ ଥଣ୍ଡା ହେଇଯାଇଛି। ଥିଲା ମେଡିକାଲ ଯୋଉ ଡାକ୍ତରଖାନା ଟିକେ ପରାମର୍ଶ ମଡାକ୍ତଙ୍କ ପରାମର୍ଶ ଟିକେ କରିଦଉନୁ ହଁ ଅ ନେଇଥିଲୁ ଉଁ ଆଉ ଔଷଧ ଦେଇଛନ୍ତି। ଏ ଖାଉଛି ଆଉ ଭଲ ହେଲାଣି ଆଉ ହ୍ୟାଲୋ।
ନାହିଁ ହବ
ହ୍ୟାଲୋ। ହୁଁ ହୁଁ ହୁଁ।
ହ୍ୟାଲୋ ଅଛି ଶୁଭୁଛିି।
ହଁ।
ସଭୁଛି। ହ୍ୟାଲୋ। ଶୁବା ଯାଉନି?
ହଁ।
ହଁ ମୁଁ କହିଲି ଯାଇକି ତାକୁ ଉଁ ଥଣ୍ଡା ଜର ହେଇଛି ଟିକିେ ଡାକ୍ତରଙ୍କ ପରାମର୍ଶ ଟିକେ କରନ୍ତୁ। ଭଲସେ ଆଉ ତାକୁ ଟିକେ ସତର୍କତା ସହ ରଖନ୍ତୁ। ମାନେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ। ଆଉ ତାକୁ ପାଣିରେ ଅଧିକ ସମୟ ପାଣି କି ମାନେ ବେଶି ସମୟ ପାଣିରେ ସେ
ପାଣିରେ ସିଏ ଗାଧେଇ ନ ଗାଧେଇବା ଦରକରେ ଆଉ ଗରମ ପାଣି ତାକୁ ଟିକେ ପିଇବାକୁ ହଁ।
ହଉ ଏମ୍ ତି
ପରିଷ୍କାର ପରିଚ୍ଛନ୍ନତା ନେଲେ ହଁ ନେଇଥିଲୁ ଉଁ ଉଁ ଉଁ ଡାକ୍ତର କହିଛନ୍ତି ବା ମେଡିସିନ ଖାଇବାକୁ ଦେଇଛନ୍ତି ପାଣି ଫୁଟେଇକି ପିଇବାକୁ କହିଛନ୍ତି। ତାକୁ ପରିଷ୍କାର ରଖିବା ପାଇଁ କହିଛନ୍ତି। ଆଉ ବେଶୀ ଗାଧୁଆ ପାଣି ହବନି। ଛି ପାଛି ହବା ପାଇଁ କହିଛନ୍ତି ଏ ସବୁ କରାହୋଉଚି ଆଉ କରିଚି ଆଉ।
ହୁଁ। ତାକୁ ଥଣ୍ଡା ହୋଉଚି ବି ତାକୁ ଆମ ଆମ ଓଡ଼ିଆରେ ତ ଆମ ଉଁ ପ୍ରତି ପ୍ରତି ଘରେ ବି ଅଛି ତୁଳସୀ ପତ୍ର ଟିକେ ମହୁ ଟିକେ ଆଉ ତାକୁ ଟିକେ ଛେଚିକି ତା ରସ ତାକୁ ସବୁଦିନ ସଖାଳେ ଟିକେ ସନ୍ଧ୍ୟା ଅଳୁକୁ ଟି
ଆହିରେ ପୁରା ତମୁକୁ ହଁ ଦେଇଥିଲି ଥରେ ଏ ଦି ତିନି ଥର ଖଣ୍ଡେ ଦେଇଥିଲୁ ଉଁ ସିଏ ଏତେ ଖାଇବାକୁ ସେଇଟାକ ରାଜି ହେଲାନି ଛୋ
ହଉ ଝିଅଟା କାନ୍ଦୁଚି ଆଉ ଆଉ ଟିକେ ଯାଉ ଆଉ ପରେ କେତୋଳେ କ ଥା ହବା ମୁଁ ରହୁଚି ଆଁ।